ଓ ଅ
ହଁ କଣ କରୁଛୁ?
ସେଠି ଯାଇଥିଲି ଟିକେ ଜିମ୍ ଟିକେ ଯାଇଥିଲି।
ହୁଁ,
ହୁଁ ଯାଇକି ଆସିଲି ଆଉ।
ହୁଁ କେତେ ଯାଇଥିଲୁ ବା
ଯାଇଥିଲି, ଇ କେତେଟା ହେଇଥିଲା ସାଢେ ତିନଟା ଚାରିଟା ପାଖାପାଖ ହେଇଥିଲା ବର୍ଷା ଟା ଉଠେଇ ଥିଲା ବଢିଆ ପାଗ ଦେଇଥିଲା ନା। ହୁଁ ତୁ କଣ କରୁଛୁ?
ଡାଲେ ନା ଓହୋ, ମୁଁ ଏଇଠି ଛାତ ଉପରେ ବସିଥିଲି ଏଇ ମା ଯୋଉ ଗଛ ଲଗେଇଛି ତ ପାଣି ଦଉଛି। କେତେ ଗଛ ହେଇଛି ଜାଣିଚୁ ଆମର। ସିଏ କାକୁଡି ଗଛ ଲଗେଇଛି ଚାରିଟା ଖଣ୍ଡେ ବସ୍ତାରେ। ହେଲା ପାଟି ଫୁଲ ଫୁଲ ପ କରିକି ତାପରେ ଭେଣ୍ଡି ଗଛ ଲଗେଇଛି ଦିଟା ଦିଟା ବସ୍ତାରେ, ତାପରେ ଲଙ୍କା ଗଛ ଲଗେଇଚି। ସେ ହବ ପାଞ୍ଚଟା ଖଣ୍ଡେ ହବ ହେଲା। ପାଞ୍ଚଟା କି ଛଅଟା ଖଣ୍ଡା ହବ। ଲଙ୍କା ଥରେ ଆମର ଅମଳ ହେଇକି ଖାଇସାଇଲୁ।
ହୁଁ -ହୁଁ ଆଉ ଭେଣ୍ଡି ଗଛରେ ଭେଣ୍ଡି ଫଳୁଛି ନା ଫଳୁନି।
ହଁ ଭେଣ୍ଡି ଭେଣ୍ଡି ଗୋଟେ ଫେଜ ସରିଲଣି ଅ ଘଟେ କି ଦିଟା ଖଣ୍ଡେ ଫେଜ ସରିଲଲାଣି ସେ ମଲା ମଲା ହେଲାଣିି ଗଛ ଗୁଡା। ଶୁଖିକି ତା ପତ୍ର ପୁରା ସରୁ ହେଇଗଲାଣି ପୋକ ଫୋକ ଲାଗି ପୋକ ତ ନୁହେଁ। ପିମ୍ପୁଡି ଖାଇ ଯାଉଛନ୍ତି ଯେ ତାକୁ ସେ ଭେଣ୍ଡି ପୁରା ଭେଣ୍ଡି ପୁରା ମୋ ମୋଡି ମାଡ଼ିକି ସେ ରଖି ଦଉଛନ୍ତି।
ଭେଣ୍ଡି କି ମଡି ଦଉନ୍ତି ପିମ୍ପୁଡି ଭେଣ୍ଡି ମଡିଦଉନ୍ତି।
ହଁ ବା ପିମ୍ପୁଡି ପୁରା ଭର୍ତି ପିମ୍ପୁଡି ବା ସାଲୁ ବାଲୁ ପିମ୍ପୁଡି ଭେଣ୍ଡି ଗଛ।
ଓ ହୋ, ଔଷଧ ଟିକେ ପକଉନ କଣ।
ଆରେ ସେ ଔଷଧ ପକେଇଲେ କଣ ହେବ ବର୍ଷା ବା ଯୋଉ ଥ ଥର ମାଡ଼ ହେଇଯାଉଛି ସେ ପୁଣି ଧୋଇଇଯାଉଛି ପୁଣି ତାପରେ ପୁଣି ଲାଗୁଛନ୍ତି।
ହଁ ଏମିତି କଥା।
ହୁଁ। ତାପରେ ଆଉ କଲରାଲଗେଇଛି ହେଲା।
ହୁଁ।
ଆଉ କଖାରୁ ଲଗେଇଛି ଦିଟା ଜରିରେ। ଆଉ ତାପରେ କଣ ବାପା ଏଇନା ବାପା ଯାଇଥିଲେ ମଝିରେ ଥରେ ହାଟକୁ ନେଇ ଆସିଥିଲେ ଟ୍ରେ ଦିଟା ନ ଚାଟ ଟା ପାଞ୍ଚଟା ଖଣ୍ଟ ଦିଟା ଟ୍ରେ ନେଇଯଥିଲେ କି ସେଥିରେ ବି ଫୁଲ୍ କରି ଲଗେଇଛି ଗଛ।
ହୁଁ।
ତାପରେ ଆଉ ଗୋଡିମାଳ ଗଛ। ସେଥିରେ ଖାଲି ମାଟି ଫୁଲ୍ କରିକି ଲଗେଇଛି ମଞ୍ଜି ପକେଇ ଛି ଗଛ ଲ ହେଇନି ଗଛ ହବୁ ଆଉ।
ଓଁ ହୋ।
ଓଉ ଗଛ ପକେଇଥିଲା ଉଠିଲେ ଜଣା ପଡେ ମୁଁ ଜାଣିନି ଏତେ।
ଆଉ କଲରା ହେଲାଣି।
କଲରା ହଁ ଫୁଲ ହେଲାଣି ବହୁତ ଗୁଡା ଫୁଲ ହେଲାଣି।
ଓହୋ, ହଳ ହେଇ ନି ନା।
ନା ହେଇନି।
ହୁଁ, ଆଉ ବର୍ଷା ଦିନରେ ବର୍ଷା ସିଜନ ଆସିଲା କୁଆଡେ ପ୍ଲାନିଂ ହେଇ ଯ ଉଲାଉଲି।
ହଁ, ଯାଇଥିଲୁ ଭ ପୁରୀ ଯାଇଥିଲୁ ଭାଇର ମୋର ଯାଇଥିଲୁ ପୁରୀ ଆଉ ଆସିଲୁ ଏବେ ଆଉ।
ହଁ ହଁ।
ତାପରେ ଆଉ କାଆଠେ ଯାଇନି ହଁ ଏଁ। ଯାଇଥିଲୁ ଭଲ ଲାଗିଲା ଯେ, କିନ୍ତୁ କଣ କହିଲୁ ଇଏ ହେ ଥିଲା ଯୋଉ ଭିଡ ଯୋଉର ହେଇଥିଲା ସେଦିନ ତ। ଶିବ ବିବାହ ହେଇଥିଲା ସେଦିନ। ଭିଡରେ ଆମେ ପଳେଇଥିଲୁ ଯେ ଆମେ ଭଲସେ ଦର୍ଶନ ଭଲସେ କଣ ଆମେ ଦର୍ଶନ କରିବାକୁ ଯାଇ ହିଁ ପାରଲୁନି ଯୋ ଷ୍ଟାଣ୍ଡ ପାଖରୁ ଫେରିକି ପଳେଇଲୁ।
ହଁ ହଁ।
ହୁଁ।
ଆଉ ଖାଇବା ପିଇବା କଣ କରିଥିଲା। ମାଉସୀ ଯାଇଛି ଟିକେ ମାମୁଁ ଘରକୁ, ଟିକେ କାମ ଥିଲା। ସେ ଯାଇଛି ଆସିବ ଆଉ
କେବେ ଆସିବେ ଜଣା ନାଇଁ।
କିଛି ଦିନ ରହିକି ଆସିବ ଆଉ
କେବେ ଯାଇଥିଲି?
ହଁ ଗଲାଣି ତିନି ଚାରି ଦିନ ହବ ଗଲାଣି।
ଓହୋ ମାମୂଁ ଘରତ ନେଟୱାର୍କ ଘରିକା ବୁଧେ ଆସୁନଥିବ।
ମାମୂଁ ହେଗା ନେଟୱାର୍କ ଆସୁନି।
ହଁ ସେଇଆ ବା ସେ ବାରି ପଟକୁ ଗଲେ ଚିକେ ଟିକେ କଣ ଆଉଚି ନହେଲେ ନାଇଁ ନାହିଁ।
ଓ ହ
ହ
ଆଉ ଗେମ୍ ଖେଳିଥିଲୁ ଆଉ ଆଁ
ହଁ ଗେମ୍ ହଁ ଏମିତି ଆଉ କେଇଠି ପାଞ୍ଚଟା ବେଳେ ବସିକି ଦେଖ ଖୁଥିଲି ଆଉ
କଣ ଦେଖୁଥିଲୁ ଗେମ୍ ଖେଳୁଥିଲୁ ନା ଦେଖୁଥିଲୁ।
ମାନେ ସେଇଆା ଆଉ,
ହୁଁ, ପାଠ ଫାଟ ପଢା ପଢି ନାହିଁ ଖାଲି ଗେମ୍ ଖେଳୁଚୁ ନା?
ହଁ ଟିକେ ଆଉ ଘଣ୍ଟେ ଖଣ୍ଟେ ଆଉ
ହଁ ହଁ, ତ ଗେମ୍ ତ ଯେମିତି ଆସୁଛି ଏବେ ଦିନକୁ ଦିନ ଯେମତି ଗେମ୍ ହଉଛି ଇଚ୍ଛା ହଉନି ଖେଳିବାକୁ।
ହୁଁ ହୁଁ ସବୁ ନାଇଟି ନାଇନ ଲେବୁଲ ବା
ବେକାର ଲାଗୁଛି କଣ ବନରେ ବି ନାଇଟ ନାଇନ ଦେବ ବୋଲି ହେଇ ଗଲାଣି ବେଳେ ବେଳେ ସେଟା ବାଇଶହ ଦେଖେଇ ଦଉଛି ଚି
ବାଇଶ
ହୁଁ ନାଇଟି ନାଇନ ଲେବୁଲ ହେଲା ପରେ ଲିଲ ପରେ ବାଇଶହଖେଇ ଦେଇ ପଣି ବନ୍ଦ ହେଇଛି ପୁଣି ନାଇ ନାଇ ମୁଁ ବି ବଝିବନି ସେଟା
ମାନେ ଗଣ ମାନେ କଣ କହିବ ସେ ଧରି ପକେଇଲା ମାନେ ଗୁଳି ବାହାରିବ ବୋଧେ ହି ହି
ହୁଁ, ଗେମ୍ ପୁରା ବେକାର କରି ସାରିଲାଣି ନା?
ହୁଁ ଉଁ
ଇଣ୍ଡିଆରେ ଆମ ଯେତେକ ମୋଡରେଟର ରହିଲେ ଗେମରେ
ହଁ,
ସେଇ ରହିଲା ପରଠୁ ଗେମ୍ ପୁରା ବେକାର ହେଇଯାଉଚି।
ହୁଁ ସର୍ଭର ଚେଞ୍ଜ ହେଇଯାଇଛି ନା ନାଗୁରୁ ଥିଲା ଯୋଉ ସିଙ୍ଗାପୁର ନାମ ସିଙ୍ଗାପୁର ହଁ। ଏମେ ଟିକ।
ପ୍ରାୟ ପିଲା ବାଂଲାଦେଶ ସର୍ବରୁ ପଳେଇଲେ ସିଙ୍ଗାପୁର ସର୍ବ ଚଞ୍ଜ ହେଲା ବାଂଲାଦେଶ ସର୍ବର ପ୍ରାୟ ଖେଳିଲ ତାପରେ ନା ଖେଳିଲେ ନା ମତେ ସେଠି ବାଂଲାଦେଶ ସର୍ବର ଖେଳିଲେ ତାପରେ ଆମର ସେଠ ନେପାଳ ସର୍ବରେ ପ୍ରାୟ ଖେଳିଲେ ସବୁ ଡିଭାଇଡ ଆମର ସବୁ ଯାହା ଥିଲେ ସୁ ଇଣ୍ଡିଆ ବଲା।
ଓ ହୋ।
ସର୍ବରେ ବହୁତ ଇଏ ହଉଛି ନା ବାହାର ସର୍ବରେ ସବୁ ଠିକଠାକ ଚାଲିଛି ପ୍ରାୟ କହିବା ଗଲେ।
ହୁଁ ଆମର କଣ କରୁଛନ୍ତି କେଜାଣି ସସ୍ ସ୍ଥଳିଆ ଯୋଉ ଇଞ୍ଜିନିୟର କ ହାୟାର କରୁଛନ୍ତି ସେଇମାନେ
ମେନ୍ ହଉଛି ସେମାନେ ବି ପେଡ ସେମାନେ ବି ଇଏ ନଉଥିବେ ନା। ଲାଞ୍ଚ ଟାଇପ ର ସେମାନେ ନଉଥିବେ ସେମାନେ ତାକୁ ଇଏ କରୁଛନ୍ତି। ଆଡଭର୍ଟାଇଜମେଣ୍ଟ କରୁଛନ୍ତି ତାର ପାନୁ ଲେଙ୍କା ର।
ଓ ହୋ।
ହଁ ଆଉ କଣ ଖାଇବା ପିଇବା କଣ?
ଖାଇବା ଖରା ବଳେ ପଖାଳ ଥିଲା କାଲିର ପଖାଳ ଖାଇଥିଲି। ଆଉ ମା କରିଥିଲା କଦଳୀ ପଛା ଆଉ ଶାଗ ତରକାରୀ ଥିଲା।
ହଁ।
ତାପରେ ଦହି ସଲା ଟିକେ କରିଦେଇଥିଲୁ ଖାଇବାକୁ ଆଉ।
କଣ?
ଦହି ସଲାଡ଼ ଦହି ସଲାଡ଼।
ହୁଁ।
ହଁ, ଆଉ ତୋର?
ମୋର କଣ ମୁଁ ଖାଇଥିଲି ଭାତ ତାପରେ ଦହିକି ଟିକେ ପିଆ ପକି ଟିକେ କରେଦେଥିଲି ସାଲଟ୍ ଟାଇପ ର ଖାଲି ଦହି। ଭାତ ଦହି ଆଉ ଏମିତି ଭଜା ଭଜି ଟିକେ ଆଉ।
ଓହୋ କାଲିରେ ଯୋଉ ଦହି ଆଣିଥିଲୁ ସେଇଆକୁ ବୋଧେ।
ନାଇଁ ନାଇଁ ଆଜି ନେଇ ଆସିଲି ନା।
ଓ ଆଜି ଆଣିଥିଲୁ।
ଆଉ ତମର ଗାଁ ଯ ରନ୍ଧା ହେଇନଥିଲା ନା କାଲିରେ ପଖାଳ ଖାଇଲ?
କାଲିର ଭାତ ମୁଁ ସବୁବେଳେ ଡେଲି ପଖାଳ ଖାଉଛି ନା ତ ମାଆ ଟିକେ ଅଧିକକ ରାନ୍ଧି ଦଉଛି ମୁଁ ପାଇଁ ପଖାଳ ରକ୍ଷା କରିବା ପାଇଁ।
ହୁଁ।
ତାପରେ ସେ କ ହେଇଯାଉଛି ମୋର ଆଉ।
ଓ ଭଲ ଆଉ ଗୋଟେ ଗୋଟେ ତିରରେ ଦିଟା ଶିକାର ଆଉ ନା।
ହଁ।
ଓ ହୋ।
ଆଉ ଟିଉସନ ଯାଇଥିଲୁ?
ହଁ ଟିୟୁସନ ଯାଇଥିଲି ଯାଇକି ଆସଲି ସେଇ ସା଼ଢେ ବାରଟା ହବ ଆସିଲି।
ଓହୋ କେତେବେଳେ ଯାଇଥିଲୁ କି?
ଯାଇଥିଲି ଲେଟ ଟିକେ ହେଇଗଲା ନା ସବୁ ଶାଢୁ ଆସିକରି ସବୁ କାମ ସାରିକି ଗଲା ବେଳକୁ ଡେରି ହେଇଗଲା ଟିକେ ଆମର ବୁଝିଲୁ।
ଓହୋ ତାପରେ କେତେବେଳେ ଗଲୁ ତାହେଲେ?
ଡେରି ହେଇଗଲା ମୁଁ ଘରୁକୁ ହେରିଲା ବେଳକୁ ନଅଟା ପଇଁତିରିଶ ସାଢ଼େ ନଅଟା ହେଇଗଲାଣି। ସାର୍ ସେତକଳ ମତେ ଫୋନ କଲେଣି ସାର୍ ଫୋନ କଲେଣି ସାର୍ କହିଲେ ଆଉ ସା ଦିନ ଆଜି ଆସିବ ଟି ମୁଁ କହିଲି ଆଜ୍ଞା ସାର୍ ଯାଉଛୁ ଟୋଲ ଗାଡି କ୍ରସ କର ସାର କଲେ ହ ହଉଦଲନ୍ତି। ଯାଗିଲ ହଉ ଠିକ ଅଛି ଆସ ମୁଁ ଅଛି ଆଉ। ମୁଁ କହିଲି ଆଗରେ ଥା ମୁ ଯାଇକି ପହଞ୍ଚୁଛି।
ହୁଁ ହୁଁ ତମ କ୍ଲାସ କେତେଟାଉ କେତେଟା ହଉଛି?
ମୋର କ୍ଲାସ୍ ସାଢ଼ନଟାରୁ ରହୁଛି ଥିଓରିଟା ନଅଟାରୁ ଆମେ ଯାଉଛୁ ନା ଘରୁ ନଅଟାରେ ସେଠି ପହଞ୍ଚିଲା ବେଳକୁ ନଅଟା ପନ୍ଦର କୋଡିଏ ହେଇଯାଉଛି। ସାଢେ ନଅଟାରେ ଷ୍ଟାର୍ଟ ହଉଛି ସାଢେଏଗାରଟା ଯାଏ ପଢା ହଉଛି ହେଲା ସାଢେ ଏଗାରଟା ଟିକେ ପ୍ରାକ୍ଟିକାଲ ଟିକେ କରିଦଉଛୁ ଆଉ ବାରଟା ଦଶ ମାର
ହୁଁ ତାପରେ ଆଉଚ ହାରି ନା?
ହଁ ତାପରେ ଯାଉଛୁ ହାରି ଆଉ ମୁଁ ତ ପ୍ରାକ୍ଟିକାଲ ଦିନ ଯାଉନି ଆଉ ଖରା ଯେମିତି ହଉଛି ଇଚ୍ଛା ହଉନି ବ ଖରା ଖରା ମଝିରେ କମି ଯାଇ ଥିଲା ଏବେକୁ ଏବେକୁ ପୁଣି ଖରା ହେଲାଣି ମାନେ ବର୍ଷା ଦିନ ଟା ଫିର ବି ଖରା ହଉଛି। ମାନେ ସେ ପାଗ ପୁରା ଏପଟ୍ ସେପଟ୍ ହେଇଯାଉଛି।
ହୁଁ ଆଜି ବା ସକାଳୁ ଉଠୁ ଦେଖିଲା ବେଳକୁ ଏଡେ ଯୋର ଖରା ଯେ ମାନେ ଲାଗିଲା ଯେମିତି କଣ ବାରଟା ବେଳ ଭଳିଆ ଖରା ହଉଛି ଏଡେ ଯୋରେ ହୁଁ ଛତା ନେଇକି ଛାତ ଉପରୁ ଆଇଥିଲି ଫୁଲ ତୋଳିବାକୁ।
ହଁ।
ହେଲା ଏଡେଯୋର୍ ଖରା ହେଲା ଯେ ତାପରେ କାଲି ମାମୁଁଙ୍କୁ ନେଇ କୁଆଡେ ଆଇଥିଲୁ? ହଁ ଛାତ ଉପରେ ଅପରାଜିତା ମଲ୍ଳି ଆଉ ଗୋଡି ଫୁଲ ନା କଣ ଗୋଡି ମାଳ ଏମିତି କଣ ଯୋଉ
ଓହୋ ଗୋଡିମାଳ ହରିପୁର ନା
ହ ହଁ ହ ହଁ।
ଫୁଲ ନାଁ ତ ତମେ ସବୁ ଦଉଛ ଗୋଡି ମାଳ
ଆରେ କ ମନ ନାହିଁ କୋଉ କଣ କଣ କହ ଏ ତାକୁ ସିଏ ଆଣି ଲଗେଇ ସିଏ ଜଣିଥିବ। ତାପରେ ସଦା ବିହାରୀ
ହଁ।
ଏତିକି ଏତିକି ତିନି ଚାରିଟା ଫୁଲ ଅଛି ଲାଗିଛି ତଳେ ଲାଗିଛି ବହୁତ ଗୁଡା ତଳେ ମଲ୍ଲିର ନିହାତି ଦି ତିନିଟା ଖଣ୍ଡେ ଗଛ ଲାଗିଛି।
ଓ ଆରେ ତୁ ଯୋଉ ରହିଥିଲୁ ଆମାଜନ ରେ ସେଟା କଣ ନର୍ମାଲ ଯାଇକି ରହିହବ?
ହଁ ଯାଇ ରହିହବ।
ହଁ କଥା ହବାକୁ ପଡିବ କିନ୍ତୁ କଷ୍ଟମର ସାଙ୍ଗ ନା? ସେଇ ତ ମାନେଇ ଟିକେ ଏପଟ ସେପଟେ ହେଇଯିବ ନା କଥା ହେଲା ବେଳକୁ ସବୁ ଅଲଗା ଅଲଗା ଲାଙ୍ଗୁଏଜ ରେ କଥା ହେଲା ବେଳକୁ
ନାଇ ତୁ ଭାବୁଛୁ ରହିବୁ ବୋଲିକା ନା କଣ?
ମାନେ କିଛି ମାସ ରହିବାକୁ ଭାବୁଛି କୋଉଠି କଣ ଗୋଟେ ବୁ
ତାହେଲେ ଏଠି ରହିଛ ନାଇଁ ତାହେଲେ କଣ କହିଲୁ ସେ ଠିକ ତାପରେ ତ ଏତେ ସମୟ ଚିଡଚିଡି ବି ଲାଗିବ କିଲ ସେ କଷ୍ଟମର ଗୁଡା କ ତମ କଥା ଶୁଣୁନଥିବେ। ଗୋଟେ ଖାଲି ତାଙ୍କୁ ଖାଲି କେ ବୁଝେଇବ ବୁଝ କେତେ ବୁଝେଇବ ଗୋଟେ ଲୋକକୁ ହେଲା ବୁଝେଇ ପାରିବନି ସେ ଖାଲି କହିବି ତମ ସିନିୟରଙ୍କୁ ଦିଅ ସିନିଅରଙ୍କୁ ଦିଅ ବିରକ୍ତି ଲାଗିବ ତାଙ୍କୁ ହେଲା ତା ତାଠୁ ଭଲ ଓ କାକରେ ଯଉ ମୋ ସାଙ୍ଗରୁ ରହିନଥିଲା କି ଯୋଉ ଏଠି ସ୍ଵିଗି ରେ ତତେ କହୁନଥିଲି।
ନାଇଁ ନାଇଁ ସ୍ଵିଗୀ ଫୋଗେ ସେଗୁରା ହଉଛି ବିରକ୍ତିକର କାମ ବୁଝିଲୁ।
ଆରେ ନାଇଁ ତା ସେଠି କହୁଥିଲା ତାର ଏତେ ଇଏ କଷ୍ଟ ନାହିଁ ତାର କ ତାପରେ କ କହିଲ ତାଙ୍କର ଚାରି ଘଣ୍ଟା ବି ତାର ଥିଲା। ଆମର ସିନା ଆଠ ଘଣ୍ଟିଆ ସିଫ୍ଟ ଥିଲା ତାଙ୍କର ଚାରି ଘଣ୍ଟିଆ ସିଫ୍ଟ ବି ଅଛି ଚାରି ଘଣ୍ଟା କରିକି ପଳେଇ ଆସିବୁ ବାକି ତକ ତୁ ଘରେ ରହିବୁ।
ଆଉ ସେଇ ଯୋଉ ଚାରି ଘଣ୍ଟିଆ କାମ ତୁ କହୁଛୁ ଚାରି ଘଣ୍ଟିଆ କାମକୁ ତୋର ଆସିଲେ
ହଁ।
ହ ହଁ ଆଉ ଫୁଲ ଟାଇମ ବି ତାଙ୍କର କେତେ ମର ହହୁଛି
ପଛାଡ଼ି କଲ୍ କରୁଛି ହେଲା ଦେଖିଲ?
ହଁ ହଁ ହଁ।